ହାଲୋ।
ହଁ କଣ କରୁଚୁ
ହୁଁ ମୁଁ ବସିଛି ଦିଦି।
ହଁ ତାହେଲେ ଆଜି କାମ ଦାମ ଶେଷ ଆଉ ପ୍ଲିଜ୍
ହଁ ଆଜି ଛୁଆ ଆସିଲେ ତ ହଉ କାମଧନ୍ଦା ଖିଆପିଆ ଏକାଥରେ ସାଙ୍ଗ ହେଇକି ଖାଇ ଖୁଆ ଦେଇକି ବସିଛୁ ଖାଲି ବାପା ଖାଇବେ ଝିଅମାନେ ସ୍କୁଲରୁ ଆସିିଲା।
ଓହୋ ଆଜିଠୁ ଷ୍ଟାର୍ଟ ହେଲା ବୋଧେ ସ୍କୁଲ।
ହଁ ନାଇଁ ନାଇଁ କାଳିଠୁ ଷ୍ଟାଟ୍ ହେଲା
ଓହୋ ନାଇଁ ନାଇଁ ଛୋଟ ପିଲାଙ୍କର ଦହି ବାଇଶି ଆଡ଼କୁ କହିବ ରଖିଛନ୍ତି ନା ସେଇଥିପାଇଁ କହିଲି। ତ ହେଇନଥିବ।
ନାଇଁ ତ ଆମର ଏଠି ସମସ୍ତଙ୍କର ଖୋଲିଲାଣି।
ନା ଏମାନେ ଏଇଠି ସେମାନଙ୍କର ତମ ମୋ ପରିସା ଚାଲିଛି ତା ଝିଅର ଚାଲିଛି ଆ ରେ।
ଆଉ ତମର ସରିଲାଣି ଖିଆ ପିଆ?
ହଁ ଏଇ ତ ଜଷ୍ଟ ଏଣୁ ଖାଇକି ଉଠିଲୁ ଆଉ ଖାଇ କି ଉଠିଲ
ପୁଅଙ୍କର ଦଶମ ହେଲା ଏଇପାଳି।
ହଁ। ପୁଅର ଟେନ୍ଥ ଯାଉଛି ତ ଆଉ ସ ହଁ ବହୁତ୍ ପାଠ ପ୍ରେସର ମ ଏଇ ବର୍ଷଟା ପ୍ରବଳ ପ୍ରେସର ପାଠର ହଁ ପଢାପଢି ତ ଭଲ ହଉଚି ଚାଲିଚି ଭଲ। ନଣା ପଡ଼ିବ ଏପ ଏଜ ପ୍ରଥମ ଏକ୍ସାମଟା ହେଲେ ଜଣାପଡିବ ଯେ କଣ କେନ୍ତି? ମାର୍କେ ଅନୁସାରେ ଆଗକୁ ପଢିବ ଆଉ
ହଁ ହଁ ଟିଉସନ ଯାଇଛନ୍ତି?
ହଁ ଟ୍ୟୁଉସନ ଯାଉଛି ଦି ତିନିଟା ଯାଗାକୁ ଟ୍ୟୁସନ ଯାଉଛି।
ତିନିଟା ଜାଗା ମାନେ ଗୋଟେ ଦିନରେ ତିନିଟା ଜାଗାକୁ ଟ୍ୟୁସନ
ଗୋଟେ ଦିନରେ ଦିଟା ଜାଗାକୁ ଯାଉଛି ସପ୍ତାହକୁ ଗୋଟେ ଟିଉସନ ତିନି ଦିନ ଲୋଗେ ଆଉ ଗଣିତ ଟା ଚାରି ଦିନ୍
ଓ ମାନେ କେତେଟା ରୁ କଣ ଯାଉଛି? ପୁଣି ସ୍କୁଲୁ କେତେ ଆସି କେତେବେଳେ କଣ ଯାଉଛନ୍ତି?
ସିଏ ଯାଉ ଏଇନାତ ସ୍କୁଲ ଯାଉଚି ସାତଟାରେ। ସାତଟା ଯାଇକି ଏନୁ ଆସିବ ଦିଇଟା ବେଳକୁ ଦିଇଟା ବେଳକୁ ଆସିକି ଟିକେ ଖାଇପିଇକି ରେଷ୍ଟ କଲାଠୁ ଆଜି ଆଜି ଯୋଉ ଗୁରୁବାରେ ଶୁକ୍ରବାରେ ଆଉ ଶନିବାରେ ଏଇ ତିନଦିନି ଇଂଲିଶ ଟ୍ୟୁସନଟା ରହୁଚି ତ ତାଙ୍କର ହେରା ସେ ପାଞ୍ଚ୍ ଟାରୁ ପାଞ୍ଚଟାବେଳେ ଯାଉଚି ଆଉ ଏଇ ତିନଦିନି ଅନ୍ୟ ଟ୍ୟୁସନ୍ ନାହିଁ କେବଳ ଇଂଲିଶ ଟ୍ୟୁସନ୍ ଅଛି ପାଞ୍ଚଟା ଆଡୁ। ସାତଟା ସେ ଯାଉଚି